ଶୁଭ ସକାଳ।
କଣ କରୁଚ?
ମୁଁ ଏଇଠି ବସିଛି ଆଉ ତମେ।
ଆ ମୁଁ ଏଇଠି ବସିଚି ଆଉ ତମେ କଣ ଖାଇସଇିଲନି?
ନା ମୁଁ ଖାଇନି ଏ ଖାଇବୁ ଘରେ ରୋଷେଇ ହଉଛି ଖାଇବୁ ଆଉ। ତମେ?
ହଁ ମୁଁ ଖାଇକି ଆଇଥିଲି ଏଇ ଚୁଡ଼ା ଦହି।
ହଁ ଆଉ?
ଆଉ ତମ ଦେହ ଭଲ ଅଛି?
ହଁ। ଆଉ ଖରା ବେଳେ କଣ? ରୋଷେଇ ଆଜି ଭାତ ଆଉ ପୋଟଳ ତରକାରୀ ଆ ଏଁ ଛୁଇଁ ଆଳୁ ଭଜା ତମର?
ମୋର ଭାତ, ସଜନା ଛୁଇଁ ବଢ଼ି ଆଳୁ ତରକାରୀ, ଶାଗ ଭଜା।
ହୁଁ ଭଲ ଆଉ।
ହଁ ଏବେ
କୋଉ ପରିବା ଖାଇବାକୁ ଭଲ ଲାଗେ?
ମୋତେ ବେଶୀ କୋବି ଆଉ ପୋଟଳ ଭଲ ଲାଗେ।
କୋବି, ପୋଟଳ ନା କୋବି, ପୋଟଳ ଛଡା ଆଉ କିଛି ଭଲ ଲାଗେ ନା?
ଭଲ ଲାଗେ ବେଶୀ ଭଲ ଲାଗେ କୋବି ପୋଟଳ ଆଉ।
ଓ ହଁ ଆ କୋବି, ପଟଳ, ଆଳୁ ଭଲ ଲାଗେ?
ହଁ ଆଳୁ ଭଲ ଲାଗେ ଆଳୁ ତ ସେ ସବୁ ପରିବାରେ ହିରୋ ଆଉ।
ଠିକ୍ କଥା। ଆଳୁ ହୋଉଚି ସବୁ ପରିବାର ହିରୋ ନୁହଁ।
ହଁ ସମସ୍ତେ ହିରୋଇନ ହେଲେ ସିଏ ଏକ ନମ୍ବର ହିରୋ।
ଆଳୁ କହିବ ହଁ ମୁଁ ତ ନଥିଲେ କିଛି ହବନି ଆଉ ନା।
ହୁଁ ହୁଁ।
ଆଉ ନଥିଲେ କିଛି ନାଇଁ।
ନାଁ ପା ନଥିଲେ କିଛି ନହିଁ।
ଆଉ କଣ କୁହ।
ତମେ କଣ ଜବ୍ କରୁଚ?
ମୁଁ ଏବେ ଏଇ ପଢୁଚି ଆଉ।
ହୁଁ ଆଉ ତମକୁ ମୁଁ ଏଇଠି ଟିଉସନ୍ ଗୋଟେ କରୁଚି ଆଉ।
ଭଲ ହେଲା ଆଉ ପାଠ ପଢେଇବାକୁ ଇଚ୍ଛା ଅଛି ବୋଧେ ଆଉ ନୁହଁ। ଭଲ ଲାଗେ ବୋଧେ ଆଉ। ପାଠ ପଢେଇବା ପାଇଁ ଆଉ ଭଲ ପାଠ ପଢେଇବା ଶିକ୍ଷା ମ ମହାନ୍ ମହାନ୍ ପୁନ୍ୟ।
ଜଳ ଦାନ ମହତ ପୂନ୍ୟ ତମେ କୋହୁଚ ଶିକ୍ଷା ଦାନ ମହତ୍ ପୂନ୍ୟ କେମିତି ଜଳଦାନ ମହତ୍ ପୁନ୍ୟ ସେ ସେଇଥି ପାଇଁ କହିଲେ ଶକ୍ଷା ଦାନ ମହାତ୍
ହଁ ଆଉ ଶିକ୍ଷା ହାଁ ଜଳଟା ଯେମିତି ମଣିଷ ପାଇଁ ଜରୁରୀ ଶିକ୍ଷାଟା ବି ସେମିତି ମଣିଷ ପାଇଁ ଜରୁରୀ ହିଁ ନା ନାହିଁ।
ହୁଁ।
ଶିକ୍ଷା ସେଥିପାଇଁ କହିଲି ସେଇଥିପାଇଁ କହିଲି ଶିକ୍ଷା ଦାନ ବି ମହତ କାମ ମହାନ୍ ପୁନ୍ୟ।
ହଁ ପୁନ୍ୟ।
ହଁ।
ଆ ଆପଣ କୋଉ ଜାଗା ବେଶୀ ଭଲ ଲାଗେ ଯିବା ପାଇଁ ମାନେ ବୁଲିବା ପାଇଁ?
ସେଇଥି ପାଇଁ ତ ଏଇଠି ପ୍ରଭୁ ଶ୍ରୀ ଜଗନ୍ନାଥ। ଶିକ୍ଷେ
ପୁରୀ।
ହଁ।
ଉଁ ନ ବଡ ଶ୍ରୀକ୍ଷେତ୍ର ଧାମ ଯିବ ପୁରୀ ଆଉ ପୁରୀ ଧାମ ଯିବ କାଳିଆ ଦର୍ଶନ କରିବ।
ହଁ।
ଆଉ ଘଟଗାଁ ଘଟଗାଁ ଯାଇଛ ତାରିଣୀ।
ହଁ ଯାଇଛି।
କୋଉଥ୍ରେ ଟ୍ରେନ ରେ ନା ବସ ରେ ନା କୋଉଥ୍ରେ?
ନା କାରରେ ଯାଇଥିଲୁ ଟ୍ରେନ ରେ ଯାଇନି।
ନା ଟ୍ରେନରେ ଯିବା କୋଉନ ଆମେ ମିଶିକି ଆଉ।
ହଉ କେବେ ଯିବା ଆଉ। ଆଉ କଂ କୁହ ଆଉ ଦେହ ଭଲ ଅଛି।
ଦେହ ସେମିତି ଦୁଃଖ ସୁଖରେ ଚାଲିଛି ସଂସାର।
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ତମ ଘରେ।
ହଁ ତମ ଘରେ କିଏ କିଏ ଅଛନ୍ତି?
ବାପା ବୋଉ ଦି ଭଉଣୀ ମୁଁ ଏକ ତିନି ଆଉ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ମା ମୁଁ ଭାଇ ଆଉ ମୋ ଭଉଣୀ। ଆଉ ଆଁ ତମକୁ ହ୍ୟାଲୋ।
କା ମି କାଶ୍ମୀର।
ହ୍ୟାଲୋ। ହ୍ୟାଲୋ।